ହ୍ୟାଲୋ।
ହଁ।
କଣ କରୁଥିଲ?
ଏ ବାରିପଟେ ବସିଛି ନେଟ୍ ଚଲୁଛି। ଆପଣ କଣ କରୁଛନ୍ତି?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
ହଁ।
ର ରଜ ରଜ।
ହୁଁ ରଜପାନ ଖାଇଲେଣି।
ଆଁ
ହେଲୋ ରଜପାନ ଖାଇଲେଣି।
କାଲି ଖାଇଥିଲି କାଲି।
ହଁ। କଣ କରୁଛନ୍ତି?
କଣ କିଛି ନାହିଁ ଏଠି ବସଛି ଆ ଯୋଉ ଦୋଳି ଖେଳିଆ ପାଇଁ ଟିକେ ହୁଁ। କଣ ତମେ କଣ ଖାଇଚ?
ଭାତ କୁ ଉଁ ପଖାଳ ଭାତକୁ କାଞ୍ଜି ହେଇଥିଲା।
ବା। ହଁ ଏବେ ହେଇଛି ଥଣ୍ଡା ଦିନେ ହୁଏ ନା କାଞ୍ଜି?
ହଁ।
ହୁଁ ମୁଁ ଆଉ ସେ ବିସ୍କୁଟ ଖାଇ ବିସ୍କୁଟ ଖାଇ ବସଚି।
ବିସ୍କୁଟ ବା ସାଡେ ବାରଟା ହେଲାଣି ବା।
ହୁଁ ହୁଁ ଖାଇନି ଆମ ରୋଷେଇ ହଉଚି ବା।
ହୁଁ।
ହୁଁ ହୁଁ।
ଆଉ କା ବୁଲି ଯାଇନ?
ନା ରେ କୁଆଡେ ଯାଇନଥିଲି ଏଇଠି ତ ରୁମ ରେ ଅଛି। ଆଉ ଇଆଡେ ବି ଇଆଡେ କୁଆଡେ ପି ପାର୍କ ମାନଙ୍କରେ ହା ବୁଲି ଦୋଳି ପଡିଚି ତ।
ହଁ।
ଆଉ ଖରା ତ ଯୋଉ ଦିପହରେ ହଉଚି ଆଜି ଟିକେ ଛାଇ ଦେଇଚି ଦେଖିଆ ସନ୍ଧ୍ୟାବେଳେ ଭାବିବି। କୁଆଡେ ଯିବା ପାଇଁ ବୁଲିବା ପାଇଁ।
ବର୍ଷା କେମତି ହଉଛି?
ବର୍ଷା ହେଇଚି ନାହିଁ କାଲି ସନ୍ଧ୍ୟାବେଳୁ ଟିକେ ଟିକେ ଟିକେ ମାନେ ଯେମତି ବିନ୍ଦୁ ପଡିଲା ଭଳିଆ ହେଲା ସେମତି ହେଲା ଆଉ କିଏ କୁଆଡେ ଯିବ ବୁଲି ଆଉ କିନ୍ତୁ ରଜ ଟା ହୁଁ।
ଆମ ଇଆଡେ ଜୋରିଆ ହଉଚି।
ଏବେ?
ହଁ। ହଁ ମାନେ ଚାରଟା ହେଲା ମାନେ ଉଁ ଆଉ ଖେଳି ବିି ଯାଇ ହଉନି ଜୋରିଆ ବର୍ଷା ପକଉଚି ଯେ।
ହଁ ଇଆଡେ ଚାରଟା ହେଲା ଏତେ ଜୋରେ ଘୋରଉଚି ତମେ ଭାବିବ ବୋଧେ ଏ ପୁରା ମାନେ ମାନେ ହଉଚି ବର୍ଷା ଜୋରସେ ହ
ହଁ।
ହେଲା ଏମତି ଲାଗୁଚି ଦେଖିଲା ବେଳକୁ କିଛି ନାହିଁ।
ହୁଁ ନା ଆମ ଆଡେ ଜୋରିଆ ହଉଚି ଚାରଟା ହେଲା ମାନେ ତ ବର୍ଷା ନିଶ୍ଚିନ୍ତ ଆଉ। ହୁଁ ଆମର ତଳି ବ ଆମର ତଳି ବୁଣା ହେଇଥିଲା ଯେ ତଳି ବି ଉଠିଗଲା ଏତେ ଜୋରେ ବର୍ଷା ହେଲା ଯେ।
ଏଇ ଯୋଉ ଧାନ?
ହଁ।
ଓହୋ। ଏବେ ତ ଏ-ଏଇ ଚାର ଦିନି ଯାକ ତ ତମର ଧାନ ଫାନ କିଛି ତ ଆଉ କରାହଉନଥିବ ନା ମାନେ ବିଲକୁ ଯାଉନଥିବେ କେହି।
ବିଲ କୁ ଯାଉନାହାନ୍ତି ଆଉ ଧାନ ଗୁରା ଉଠି ଯାଇଚି ତ ଉ ମାନେ ପାଳ ଘୁଡେଇକି ଆସିଲି ଭାରି ଉ ପ ମାନେ ଯୋଉ ପାରା ହାରିକା ଯୋଉ ଖାଇ ଦଉଛନ୍ତି ଧାନ।
ଯୋଉ କୋଉଠି?
ବିଲ ମାନଙ୍କରେ ଯୋଉ ତଳି ବୁଣିଲେ ମାନେ ଉଁ ଧାନ ଗୁରା ପକା ହବ ତ ବର୍ଷା କୁ ଏଇ ଧାନ ଗୁରା ମାଟି ଉପୁରୁକୁ ଉଠିଯାଇଥିଲା। ହୁଁ।
ହଁ,
ତ ସେଇ ଧାନ ଗୁରାକ ମାଟି ଘୋଡ଼େଇକି ଆଉ ଥରେ ଆସିବାକୁ ପଇଲା।
ଓହୋ କଣ କରାହବ ତାପରେ?
ତାପରେ ଏ ମାନେ ରଜ ଏବେ ପାଳ ଘୋଡ଼ାଯାଇଚି ଦେଇଛି ରଜ ଅଁ ସଇ ସଇଲା ପରେ ହେଇଥେରେ ମାଟି ଘୋଡା ହବ ଆଉ।
ସେ ଧାନରେ?
ହଁ ଅଁ।
ଧାନ ଯୋଉ ତଳିରେ?
ମେନ ଧାନ ଉପରେ ଘୋଡା ହବ।
ଓହୋ! ହୁଁ।
ତାପରେ ବର୍ଷା ହେଲାଠୁ ସିଏ ଗଜା ହବ ଆଉ। ହୁଁ।
ମୁଁ ଜେଜେଙ୍କର ମୋ ଜେଜେଥିଲା ବେଳେଆମର ଜା ମାନେ ମୋ ଜେଜେ ଜେଜେମା ଜାଣନ୍ତି ହେଲା। ହଁ ସେମାନେ ଯାଆନ୍ତି ମୋ ବୋଉ କେବେ ବି ହିନ୍ତି ମାନେ ମାନେ ଯାଇନି ଦେଖିନି ଆମ ଆଡ଼େ କେବେ
ନାଇଁ ମୁଁ ନି
ହଁ ହୁଁ ମୋ ଜେଜ ଜେଜି ମା ଯାଆନ୍ତି ନା ଆମର ବିଲ ଅଛି ସେ ଜେଜେ ଯେଜିମା ଯାଆନ୍ତି ଆଉ ତ ଯାଇକି ଦେଖା ଦେେଖି କରିକି ଆସନ୍ତି ଯୋଉ ଯଦି ଦେଇ ଦିଅନ୍ତି ଜଣଙ୍କୁ ମାନେ କରିବା ପାଇଁ।
ଭାଗ ଭା
ହଁ ଭାଗୁଆ ତାଙ୍କୁ ଦିଅନ୍ତି ସିଏ କରନ୍ତି ଯାହାହେଲେ ଆମର ଅଧା ତାଙ୍କର ଅଧା ନିଅନ୍ତି ଆଉ
ହୁଁ ଆମ ଏଇ ପଟେ ମାନେ ତିନି ଭାଗେ ତମେ ରଖିବ ଯିଏ ଧରିବ ସେ ତିନି ଭାଗେ ରଖିବ ଆଉ ଯିଏ ଯାହା ବିଲ ସେ ତାକୁ ସେ ଦ୍ଭାଗ ଟେ ନବ
ହଁ ପା ସେୟା
ହୁଁ।
ସେଇଟା ଆମର ବି ଏମିତି ହୁଏ।
ହଁ।
ବେଶୀ ଦିଅନ୍ତି ନା ଅଳ୍ପ ଅଳ୍ପ ବି ଦିଅନ୍ତି ବହୁତ କମ
ହଁ ମାନେ ଯିଏ ଧରିଦବ ସେ ନୁଚେଇଦବ ଆଗୁଆ
ଯେଉ ମାନେ
ମାନେ ଧାନ ପେଡେଇଦେଲ ପେଡେଇ ଦେଲା ପରେ ସିଏ ଆଗୁଆ ନୁଚେଇଦବ ଧାନ ତିକ ମାନେ ଦଶ ବସ୍ତା ହେଇଥବ ଦଶ ବସ୍ତାରୁ ପା ଦି ବସ୍ତା ନୁଚେଇ ଦେଇଥିବ ଆଉ ଆଠ ବସ୍ତା ଦେଖେଇଦବ ତାପରେ ଆଠ ବସ୍ତାରେ ତିନି ଭାଗେ ହବ
ହଁ।
ହୁଁ ସେମିତି ଆମ ଏବେ ପଟେ ହଉଛି ହୁଁ ଭାଗକୁ ଭାଗକୁ ଦେଲେ ଏଟା ଲସ୍
ହଁ ଆଉ ମବାଜ ତ ମମାନେେ ହୁଁ ଯୋଉ କେହି କହିବା ପାଇଁ ନାହାଁନ୍ତି ନା
ହୁଁ।
ହ ସେଥିପାଇଁ ଆଉ କରିବା ପାଇଁ ଥାନ୍ତା ଆଉ କରନ୍ତା କହିବା ପାଇଁ କେହି ନାହାଁନ୍ତି।
ବିଲ ଆଡେ ତମେ ଯାଇଛ ନା ନାଇଁ କେବେ ବୁଲିବାକୁ?
ମୁଁ ସାଙ୍ଗମାନଙ୍କ ସାଙ୍ଗେ ବୁଲାବୁଲି କରିବା ପାଇଁ ମୁଁ ଯାଇଥିଲି ଥରେ ଦିଥର ହେଲା
ହୁଁ।
କିନ୍ତୁ ଆମ ମାନେ ମୁଁ ଏମିତି ଯାଏନି କେଭେବିି ମାନେ ବିଲଫିଲ ଆମର ଯାଏନି କି କୁଆଡେ କାହାର ବି ଯାଇନି ସେ ସେ ମଜା ଯାଇ ଗୋଟେ ଥର ଦିଥର ମଧ୍ୟ ମାମୁଁରେ ହେଲା ଆଉ ଫଟୋ ଉଠେଇ ପାଇଁ ଭିତରୁ ଗୋଟେ ଥର ଯାଇଥିଲି ସେଠି
ଆମ୍ବ ତୋଟା ଅଛି ନା ନାଇ ତମ ପଟେ
ହଁ ହଁ ସେଇଟା ଅଛି
ଆମ୍ବ ତୋଟା ବୁଲି ବାକୁ ଯାଉନି
ହଁ ହଁ ଅଛି ବା ସେଇଟା ମୁଁ ଯାଇଛି
ମାନେ ତମେ ଗୋଟେ ମାନେ ତମେ ରାତିରେ ବୁଲ ମାନେ ଆ ଆମ୍ବ ଗୋଟେ ଯାଆନ୍ତି ଯାଇଛନ୍ତି ନାଇଁ କେବେ
ଆମର ଘର ପାଖରେ ତୋଟା ଛୋଟ ତୋଟା ତ ସେଇଠି ଯୋଗ ଆମ୍ବ ପଡ଼େ ମିଠା ମିଠା ଆମ୍ବ ପୁରା
ହୁଁ ଆ ଆ ମାନେ ଗାଁ ଗହଳିରେ ଆମ୍ବ ଗଛର ଗୋଟେ ନା ରହିଯାଇଥିବେ।
ହଁ ହଁ ହଁ
ହଁ
ହୁଁ ହୁଁ ହୁଁ
ମାନେ ଆମ ଗାଁ ଗୋଟେ କଣ କହିଲେ ମାନେ ଆମ୍ବ ଗଛ ବା ଆମ୍ବ ଗଛ ବାହାଘର ହେବ।
ଆମ୍ବ ଗଛ କୂ ଆମ୍ବ ଅଛୁ ବାହାଘର ହବ। ମୁଁ ଯାଏ ମୁଁ ଜାଣିିନଥିଲି ଏବେ ଜାଇଁଲି ଆମ ଘରେ କହିଲେ। ହୁଁ, ଯେମିତି ମାନେ ଆମ ବାହାଘର ହଉଛି ସେମିତି ତାଙ୍କ ମାନଙ୍କ ବି ବାହାଘର ହବ।
ହୁଁ ବଢିଆ ଆଉ।
ହଁ
ମୁଁ କେବେ ଜାଣିନି ଆମଡ ନାହିଁ ମୁଁ ଜାଣିନି
ନାଇଁ ମାନେ ବୁଢାବୁଢୀ ମାନେ କରୁଥିଲେ ଏବେ ଆଉ କେହି କରୁନାହାନ୍ତି।
ହୁଁ
ଭୋଜି ହାତେ ବି ହବ ସେଇଥିରେ
କଣ ଯୋଉ ହଁ
ହଁ ମାନେ ଆମ ବାହାଘରେ ଯେମିତି ହଉଛି ତାଙ୍କ ବାଖରେ ଏମିତି ହବ
ଓହୋ
ହୁଁ ଖାଲିଛି ଚିକେନ ହେରା ହବନି ଅଉ ହଁ
ଆଜ
ବର୍ଷା ଆମ୍ବ ଖାଇବନି ହଁ।
ହଁ ଆମ୍ବ କଣ?
ଏଇର୍ଷ ଆମ୍ବା ଖାଇଛ ନା ନାଇ?
ହ ନା।
କେନ୍ଦୁ?
ଆମ୍ବ ବହୁତ ଖାଇଲେ ଟିକେ କିଣା କିଣି କର ଖାଇଛି ସାଙ୍ଗମାନେ ବବି ଦେଇଥିଲେ ଖାଇଛି ଏମିତି ଆଉ।
କେନ୍ଦୁ?
କେନ୍ଦୁ ନା ମୁଁ ଗୋଟାବି ଖାଇନିି।
ଯୋଉ ବର୍ଷ ଆମ୍ୱ ହବ ଏଇ ବର୍ଷ କେନ୍ଦୁ ହବନି ତ ଆଉ। ଗୋଟେ ବର୍ଷ ଛାଡି ଗୋଟେ ବର୍ଷ। ହଁ ଗୋଟେ ବର୍ଷ ଛାଡି ଗୋଟେ ବର୍ଷ। ଯେଉ ବର୍ଷ କେନ୍ଦୁ ହବ ସେଇ ବର୍ଷ ଆମ୍ବ ହବନି ଯଉ ବର୍ଷ ଆମ୍ୱ ହବ ସେଇ ବର୍ଷ କେନ୍ଦୁ ହବନି।
ହୁଁ, ହୁଁ, ହୁଁ
ହୁଁ କିନ୍ତୁ ଆର ବର୍ଷ ଆମ୍ୱ ହେଇଥିଲା ଏଇ ବର୍ଷ ବି ଲଗାତାର ଆମ୍ୱ ହେଇଯାଇଛି।
ହୁଁ ହୁଁ ଯେତେବେଳେ ହବ ପାଣି ପାାଗ ଚେଞ୍ଜ ହେଉଚି। ଯେତେବେଳେ ଯାହା ହଉଚି ଆଉ।
ହୁଁ
ଆଉ ଖାଇଚୁ କଣ?
ଖାଇଚିବା ଭାତକୁ ପକୁଡି ଖାଇଥିଲି। ଆ କାଞ୍ଜିି ହେଥିଲା। ହୁଁ
ହଁ କହୁଥିଲ କହୁଥି
ହୁଁ ଆଉ କଲେଜ ସତର ଖୋଲିବ ବା
ଆମର ସତରେ ଖୋଲିବନି। ସତର ରେ ଆମର ଖୋଲିବନି। ଆମର ଖୋଲିବ ବାଇଶ ରେ
ବାଇଶ ରେ?
ହଁ ଆଜି ସ୍କୁଲ ଜାଇଥିଲି ଖା
ହୁଁ
ହୁଁ
ଆଉ ରୋଷେଇ
ଆଉ ତମର ଦୋଳି ଫୋଳି ସବୁ ଛୁଆ ମାନେ ଖେଳା ଖେଳି କରୁଛନ୍ତି ନା କରୁ ନାହାନ୍ତି?
ନା ଆମ ସାହିପଟେରେ ଦୋଳି ହେଇନି।
ଓ ହୋ ଆଚ୍ଛା ଝିଅ ପିଲାମାନେ।
ଆମ ସାହିରେ ଝିଅ ପିଲା ହିଁ ନାହାନ୍ତି।
ଆରେ ତମ୍ ଗାଁରେ ନଥିଲେ ନା କଣ?
ସବୁ ବାହା ହେଇ ଯାଇଚନ୍ତି? ଆଉ ଯୋଉମାନେ ଅଛନ୍ତି ଖଣ୍ଡେ ଦୀପଟ ଅଛନ୍ତି ଯେ ତାଙ୍କ ମାନେ ପାଇଁ କେଏ ଦୋଳି କରୁଚି।
ଆତ ମାନେ ତମେ ଆମେ କର ନା କଣ?
ନାଇଁ ମାନେ ଆମ ସାହିରେ ହିଁ ହୋଉନି ଗାଁ ଭିତରେ ପଟେ ମାନେ ବଡ ସାହି ଆଡେ ହୋଉଚି। ହୁଁ ତ ବଡ ସାଇକି ସବୁ ଝିଅ ପିଲା ପଳଉଚନ୍ତିି ଖେଳିବାକୁ।
ହଁ ଆମ ଗୋଟେ ଗାଁ ରେ ଆମର ପୁରା ମାନେ କମ୍ପିଟିସନ ଭଳିଆ ଲାଗେ ଚାରିଟା ଦୋଳି ହୁଏ। ଆ ଏଇଠି ଗୋଟେ ଲା ସେଠ ଲା ସେଠ ଲା
ହୁଁ ତୀଳ ଦୋଳି ଫୋଳି
ସେ ଟାକୁ
ତୀର ଦୋଳି ମାନେ ମାନେ ଗୋଟେ ମୁଁ ପିଲା ବେଳେ ଖେଳିଥିଲି ମାନେ କିମଦା କହିଲେ କେମିତିଆ ହେଇଥିବ କହିଲେ ତୀରଦୋଳି? ଆମର ପଟା ଦୋଳିରେ ଦିଟା ବାଉଁଶ ଲାଗେ। ବା ତୀର ଦୋଳି ରେ ଗୋଟେ ବାଉଁଶରେ ମାନେ ତିଆରି ହେଇଥିବ।
ଓ ହୋ ମୁଁ କାଇଁ ଜାଣିନି ଆମ ଆଡେ ତ ନାହିଁ।
ହୁଁ ମିଡିଲ ପଏଣ୍ଟ ରେ ପଟା ବାନ୍ଧା ହେଇକି ତାପରେ ଏଇଥିରେ ଛିଡା ହେଇକି ଖେଳିବ।
ଅ ହ
ସେଇଥିରେ ବସି ହବନି କିନ୍ତୁ ଆଉ।
ହୁଁ ହଉ ଠିକ ଅଛି ରଖୁଚି।
ହଁ